କଣ କରୁଛନ୍ତି? ଖାଇଲେଣି ନା?
ହଁ ଆମ ଆଡ଼େ ତ ସେମିତି ସବୁ ହେଇଛି ଆଉ ବାପ
ନାଇଁ ଆମର କିଛି ନାହିଁ ସେଇ ତ ବୁଲାବୁଲି ସବୁ ଚାଲିଛି। ଏ ଗଛରେ କିଛି କଣ ଏମିତି ହେଇନି ଆଉ କଣ ବା କହିବୁ। ତାଛଡ଼ା ହୁଁ। ସେ ଯୋଉ ଲୋନଟା ନବ ବୋଲି ଆସିଥିଲା ନା ତାର ଗୋଟେ ଆଉ ଆପ୍ରୁଭ୍ ହେଇନି। ହଁ ସେମିତି କହିବାକୁ ଗଲେ ଏ ତମର ଯୋଉ ଥିଲା ନା ଗାଁ ଭସାଣି। ସେ ସେଥିରେ ଯେତେ ପଇସା ଲାଗିବ ତ ଲବୁ। ଆଉ ଯାହା ହବ ଦେଖିବା ଆଉ। ତଥାପି କହୁ ନାହାନ୍ତି। ହଁ କୁହନ୍ତୁ। ହଁ ଭଲ।
ହଁ ଆପଣ କହୁଥିଲେ ବା। ନାନା ସେତ କହୁଥିଲା ଦବ ବୋଲି। ଆଉ ଆପଣ କଣ କରୁଛନ୍ତି?
ଆରେ ଆପଣ ଜାଣିନାହାନ୍ତି ନା ମୁଁ ଯେତେବେଳେ ଆମର ଗାଁ ଭସାଣିକୁ ଯାଇଥିଲି ଆପଣଙ୍କର ଗଣେଶଙ୍କ ଭଷାଣି ପା।
ବର୍ଷା କେଡେ ଜୋରେ ହେଲା ଆପଣ ଦେଖିଥିବେ ତ ସେଇ ତା ତାରିପଟେ ବାଉଁଶ ଫାଉଁଶ ଯୋଉଟା ବୋଦା ହେଇଥିଲା। ଆ ସେଇଠି ଯାଇ ଲୋକ ଯାଇ ଗୋଟେ ହାଣି ହୁଣକି ଆସୁଥିଲେ ତ ମତେ ଡାଉଟ୍ ଲାଗିଲା ହେରା କାହାର ସେମାନେ ସବୁ କହୁଛନ୍ତି।
ତ ସେଥିପାଇଁ କହିବାକୁ ଗଲେ ଆମର ଗୋଟେ ଚାଲିଥିଲା ଏବେ ରୁହନ୍ତୁ କହୁଛି ଗୋଟେ ମିଣ୍ଟ ଲାଇନ ରେ ରୁହନ୍ତୁ। ଦେଖୁଚି ଗୋଟେ ମିନିଟ। ହଁ ହଁ ମୁଁ ଚେକ୍ କରୁଛି।
ସମ୍ମାନନୀୟ ସଭାପତି ମହୋଦୟ ଉପସ୍ଥିତ ଗୁରୁଜନ ମଣ୍ଡଳୀ ଏବଂ ମୋର ଛୋଟ ବଡ଼ ଭାଇ ଭାଇ ଓ ଭଉଣୀମାନେ। ଏଇ ସ୍ପିଚ ଟା ଦବା ଟିକେ ଧ୍ୟାନ ଦେଇ ଶୁଣନ୍ତୁ ହେଲା କହିବାକୁ ଗଲେ ଆମର ରହୁଛି ପ୍ରଥମେ ସମସ୍ତଙ୍କୁ ମୋର ନମସ୍କାର ଓ ସାଧନା। ହଁ ଏଇ କଥାଟା ମନେ ରଖିଥିବ ନା। ଏ ଏମିତି ହିଁ ତମେ କହିବ ସେଦିନ। ଏଟା ଆମର ରହୁଛି ଆଜି ହଉଚି ଅଗଷ୍ଟ ପନ୍ଦର ତାରିଖ ଅ ଆମର ସମସ୍ତଙ୍କ ପାଇଁ ଏକ ଖୁସିର ଦିନ। ଉଣେଇଶହ ସଡଚାଳିଶି ମସିହା ଅଗଷ୍ଟ ପନ୍ଦର ତାରିଖ ଆଜିର ଦିନରେ ଇଂରେଜ ଶାସନରୁ ତ ଏଇ ଆମେ ସ୍ୱାଧୀନ ହେଇଥିଲେ ଏମିତି ହିଁ ସ୍ପିଚ ଟା ଦବ ତୁମେ। ଆଉ କହିବାକୁ ଗଲେ ଏଇ ଦିନକୁ ମନେ ରଖିବା ପାଇଁ ଆମେ ପ୍ରତିଦିନ ଆନନ୍ଦ ଉଲ୍ଲାସ ସହ ସ୍ୱାଧୀନତା ଦିବସ ପାଳନ କରୁ ଏମିତି ହେଇ ପାରିବ।
ହ।
ଗୋଟେ ଟପିକରେ ସେ କହୁଥିଲା ମୁଁ ଦେଖୁଛି କହିବାକୁ ଗଲେ। ସେଥି ପାଇଁ କହିଲା ପୂର୍ବ କାଳୀନ ଭାରତର ଶିକ୍ଷା ବ୍ୟବସ୍ଥା ଆଧୁନିକ ଭାରତର ଶିକ୍ଷା ବ୍ୟବସ୍ଥା। ଆରେ ଆପଣ ତ କଣ କହୁଛନ୍ତି ମତେ କିଛି ବାଳ ଚାଷ ହବନି।
ହେଲେ ଆପଣ ଜଲ୍ଦି ବତେ କରନ୍ତୁ ହୁଁ ହିସ।
କଣଟା ଲାଗିଲା ସମ୍ବାଦପତ୍ର ଆଉ। ତତ୍କଳର ବିବରଣି ଏଟା ତ ନୂଆ ନୂଆ ଆସିଚି ନା ଆମର।
ଛାଡ଼।
ସେମିତିରେ ବି ଏଥିରେ ଲେଖା ହେଇଚି ଯେ ମାନେ ମୁଁ ଆକାଶର ଜହ୍ନ ନୁହଁ। ତୁମେ ଯଦି ମୋ ଜୀବନ ଜୀବନରେ ନଥାନ୍ତ ଆସି କେମିତି ଦିଶନ୍ତା ସତେ ମୋ ଜୀବନ। ମୋ ଆକାଶ ଜହ୍ନ ଫିକା ଫିକା ଫିକା। ମୋ ଆକାଶ ଜହ୍ନ ବିନା ଫିକା ଫିକା ରାତି ମୁଁ ଉଆଁସୀ ତୁମ ବିନା ମୋ କଳ୍ପନା ନୁହଁ ହୁଅନ୍ତା କେମିତି ଜଳ ଶୂନ୍ୟ ନଦୀ ପରି। ବ୍ୟାସହୀନ ଫୁଲ ପରି ଶବ୍ଦ ବିନା ମୋ କବିତା। ସୁରବିନ୍ଧା ସଙ୍ଗୀତ ଯେମିତି କେମିତି ଲାଗନ୍ତା ସତେ ଏ ଦୁନିଆ ଖାଲି ଖାଲି ତୁମ ସୁର ବିନା କେମିତି ହୁଅନ୍ତା କୁହ? ତୁମକର ଆଉ ହୁଁ କଙ୍କଣଙ୍କର ସୁରଝଙ୍କାର ହିନା ତୁମେ ଅଛ ଏ ପବନେ କରିଛି ତୁମରି ମହକ।
ମହଙ୍ଗ ଭରିଛି
ଦେଇଯାଏ ମିଠା ମିଠା ଶିହରଣ। ଏ ନିଶବ୍ଦ ପୃଥିବୀରେ ଏକ ସେମିତି ହିଁ ଅଛି।
ଲ କଣ ଟା? ସେ ଇଏ ଗଲା ପରେ ଯୋଉ ଗୋଲଡେନ କଲର କଣ ଦେଖଉଚୁ? ତୁ କଣ ଟା ମାଇଲୁ କି ଆଉ? ସେଇଟା ତୁ ଯୋଉ କହିଥିଲୁ କହିଥିଲୁ। ଆଚ୍ଛା ଅ ମୁଁ ଛାତରେ ଅଛି ଆସୁନୁ। ମୁଁ ଏଇ ଛାତରେ ଅଛି ଆସୁନୁ। ଉଁ। ହଉ ଯା।
ଆଉ ଗଲେ ମତେ କହିବୁ ସେଠି ଆଉ। ତ ତୁମେ ହିଁ କେବଳ ତୁମେ ହୋଇପାରେ ନାଅନ୍ତ ନୁହେଁ। ଆଉ କାହା ପରି ଆଉ କେହି ନାହିଁ ତୁମ ପରି ହୋଇପାରେ ନାହିଁ ମୋ ପାଇଁ
ଆରେ ଲେଖିଛି କିଏ?
ନବୀନ ମହାପାତ୍ର। ହୁଁ ଏବେ ବୁଝିଲି। କଣଟା ହେଇଥିଲା ହେଥିରେ ହଁ ମତ ମତେ ଶୁଭୁଚି ବା ହେ ଯୋଉ ସେ କହୁଥିଲା ବା ହେଦିନ। ଆରେ ମୁଁ ନାଇଁ ସେ କହୁଥିଲା।
ହ
ହଁ ସିଏ ତ କହିବା ଦରକାର ନା ଆଉ ଜଣେ ସେମି ଥିରେ ବି ତା ଛଡ଼ା ଆମର ଯୋଉ ରହୁଛି କାମଟା ହଁ ସେମିତି କିଛି ନାହିଁ ହୁଁ ହୁଁ।
ହଁ ସେମିତି ଆଉ।
ନାଇଁ କିଛି ନାଇଁ ଛତୁ ଫତୁ ଫୁଟିଥିଲା। ହୁଁ ନାଇଁ ତ ସୋମବାର ସେଠି ଯିବା ଶିବ ମନ୍ଦିର।
ହୁଁ କଥା ହଉ
ଏଇଠି ତ ବଢିଆ କାକର ଲାଗୁଛି ଛାତ ଉପରେ ଆଉ। ଛାତ ଉପରୁ ବଢିଆ ଲାଇନ୍ ତ ନାହିଁ କଣ କମ୍ପ୍ୟୁଟର କରିବୁ?
ହଁ ଇନଭୋଟର ଲାଗିଛି।
ଜାନି ମୋ ଆଜି ଗୋଟେ ଦିନ।
ଗୋଟେ ଦିନ ଯିବିନି ମାଷ୍ଟର ପଢେଇ ଦବ ପଢେଇିବ କେମିତି? ମାଷ୍ଟର କୁହନ୍ତା ଆଉଥରେ ପଢେଇବ? ବାଳ କାଖ ଟା ଖାଲି ଗନ୍ଧ ହଉଛି ହୁଁ।
ତା କଣ କହ ହୁଁ।
ଦେଖିବା କଣ ହେଉଛି?
ଉଁ ଆହୁରି ଦୁଇ ହୁଁ। ଓଁ ହୋ।
ହୁଁ ହୁଁ ନା ଅଛି କତିକ ପୂର୍ଣିମା କୁ
ହଁ ଆଉ କଣ କହୁଛି?
ହୁଁ ସେଇଆପା ଏଇ ବଡ଼ ଗଛଟା କାଟିବା ଦିନି ଯାଇକି।
ହୁଁ।
ସେ ବର ଗଛ ଟା ଦିନ ଯାଇ କାଟିବାକୁ ପଡିବ।
ଭଲ ପଟା ଦି ଖଣ୍ଡ ବାହାରିବ।
ତର ତଳ ବାରିଆ ଯୋଉ ଆମ ବାରି ଏ ସବୁ ଯାଙ୍କ କମ୍ପାନୀର ଘର ଆଉ ପଛ ଘଟ ଏଇଟା। ଶାଗୁଆନ କି ହଁ ଶାଗୁଆନ ଗଛ ବଧେ ଶାଗୁଆନ ଗଛ।
ଶାଗୁଆନ ଗଛ ତତେ କଉଦଲେ କାଟିବେ ବୋଲି।
ହୁଁ ହୁଁ ଶାଗୁଆନ।
ଥୁଆଯଇଛି ସେଇଟା ଶୁଖି ଯାଇଛି
ଭାଇ ତମ ବାରି ପଛକରୁ ଗୋଟେ ନଥିଲା? ହୁଁ ଥିଲା କରିଦେଲୁ।
ପଇସା ଦେଲା କିଏ?
ସବୁ ଆଇ କି ତତେ ମୁଁ ପଚାରୁଛି। ତମର ସବୁ ଆ ତୋ ବାପା ସବୁ ଆଣିଲେ ନା ନା କଲ୍ ସବୁ ଅଧା ଅଧା ଆଣିଲେ ତୋ ବାପା ଅଧା ଆଣିଲେ। ଯଦି ଅଧା ଅଧା ଆଣିଥିବେ ତାହେଲେ ଅଧା ଅଧା ପଇସା ଦେବେ। ଦୁଇଶହ ଦୁଇଶହ ପଚାଶ ନେଖା ଅଢେଇଶହ ନେଖା ପଡିବ।
ଯଦି ତୋ ବାପା ସବୁ ଆଣିଥିବ ଏକୁଟିଆ ତାହେଲେ ତୋ ବାପା ସବୁ ପଇସା ଦେବନି ଆଉ।
ବା ଦେଖୁନୁ କାଲି ଲାତିରେ ଲାଇନ୍ ଟା ଏମିତି କଟିଗଲା। ଫେସବୁ କାଲି ଡାଇରେକ୍ଟ କଟିଯାଇଛି ସେ ଆଜି ପୁଣି କିଏ ବାହାରିଥିଲା? ବାପା।
ଓହୋ।
ତୋ ବାପା ହୁଁ। ପବନ ଟିକେ ଦଉଚି ନା। ହୁଁ।